ହଁ ସାର୍
ତମେ କେମିତି ଅଛ।
ହଁ ଭଲ ଅଛି ଆଉ ଆପଣ?
ହଁ ମୁଁ ବି ଭଲ ଅଛି ଆଉ ଆପଣ ଏବେ କଣ କରୁଛନ୍ତି।
ଏଇ ଛାତ ଉପରେ ବୁଲୁଥିଲି ଆଉ। ଗରମ ଲାଗୁଛି ବହୁତ ଏଇ ଥଣ୍ଡା ଟିକେ ପବନ ଦଉଥିଲା ତ ଟିକେ ଥଣ୍ଡା ପବନରେ ଖାଉଥିଲି ଆଉ।
ଓ ଆଚ୍ଛା ଆଉ ମୁଁ ଏଇ ଆମ ସାଙ୍ଗ ମାନଙ୍କ ସହିତ ଆସିଛି ଆମ ଗାଁ ରେ ଗୋଟେ ଅ ଛି ଦୂର ଗାଁଠୁ ଟିକେ ଦୂରରେ। ଗୋଟେ ଖେଳ ପଡିଆ ସେଇଠି ଆମେ ବସିିକି ଖଟି ମଜା କରୁ ସେଇଠି ବସଛୁ ସମସ୍ତେ ଆଉ।
ହଁ ଭଲ ଆଉ।
ଅ ହଁ ଗରମ ହଉଛି ନା ଗାଁ ଭିତରେ ରହିଲା ବେଳୁକୁ ଗାଁ ରେ ବହୁତ ଘର ହେଇଯାଉଛି ବହୁତ ଗରମ ହଉଛି ଗାଁରେ ସେଇଥିପାଇଁ ଟିକେ ଆମେ ଖୋଲା ଖୋଲାକୁ ପଳେଇ ଆସୁ ହା ହଁ ପବନ ଖାଇବୁ ବୋଲି ପଳେଇ ଆସୁଚୁ ବାହାରକୁ।
ଲାଗୁଚି ସେ ମୋର ବି ସାଙ୍ଗମାନେ ଏଠି ଗାଁ ରେ ଅଛନ୍ତି ମୁଁ ବି ସେମିତି ତାଙ୍କ ସହିତ ଯାଏ। ସେମିତି ବିଲ ଆଡ଼କୁ ପଡ଼ିଆ ଆଡ଼କୁ ଯାଏ ବୁଲି ଆସୁ ଆଉ।
ହଁ ଟିକେ ଥଣ୍ଡା ପବନ ନ ଖାଇଲା ବେଳକୁ ଭଲ ଲାଗୁନି ମାଇଣ୍ଡ ଟା ଫ୍ରେଶ ହଉନି ଆମର।
ହଁ ପରା। ଏତେ ଗରମ ହଉଛି ଯେ ମୁଣ୍ଡ ବିନ୍ଧୁଛି ତା ସହିତ
ହଁ ଯାହା କହିଲ ଆଉ ଆପଣଙ୍କ ଦେହ ଭଲ ଅଛି ନା।
ହଁ ହଁ ଦେହ ଭଲ ଅଛି ଆଉ ତୁମର?
ହଁ ମୋର ବି ଦେହ ଭଲ ଅଛି ଆଉ ଆପଣଙ୍କ ଘରେ ସମସ୍ତେଙ୍କ ଦେହ ଭଲ ଅଛି।
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ସମସ୍ତଙ୍କ ଦେହ ବି ଭଲ ଅଛି ଆଉ ତୁମର?
ହଁ ଆମ ଘରେ ବି ସମସ୍ତେ ଠିକ ଅଛନ୍ତି ଆଉ ସମସ୍ତଙ୍କ ଦେହେ ବି ଭଲ ଅଛି। ଆଉ ଆପଣ ଆଜି କଣ ଖାଇଥିଲେ।
ମୁଁ ଆଜି ଖାଇଥିଲି ଅ ଭାତ ଡାଲମା ଆମ୍ବ ତ ଏଇନା ଖ ଖରା ଦିନ ତ ଆମ୍ବ ହଉ ତୁ ଆମ୍ବ ଖଟା ଶାଗ ଭଜା ସଜନା ଛୁଇଁ ତରକାରୀ। ହଁ ଭଜା ଏତିକି ଆଉ ତୁମେ?
ମୁଁ ଆଜି ଗରମ ଭାତ ଖାଇନି ଆଜି ପଖାଳ ଖାଇଚି। ଗରମ ହଉଥିଲା ଯେହେତୁ ମୁଁ ଆଜି ପଖାଳ ଖାଇଚି।
ଆଚ୍ଛା ଆଛା, ହଁ ପଖାଳ ଖାଅ। ମୁଁ ବି ସବୁଦିନ ପଖାଳ ଖାଏ ଆଜି ଗରମ, ପଖାଳ ମୁଁ ସକାଳେ ଖାଇଦିଏ। ଆଉ ସେଥିଲାଗି ଖରା ବେଳ୍ ଟା ମୁଁ ଗରମ
ନା ମତେ ଏତେ ଗରମ ହଉଛି, ମତେ ପଖାଳ ଯଦି ଗାଧୁଆ ବେଳେ ସକାଳେ ରାତିରେ ବି ଦବ, ମୁଁ ପଖାଳ ଖାଇଦେବି। ମାନେ ଏ ଏତେ ଗରମ ହଉଛି ଆମ ଗାଁ ରେ, କୁହନା କୁହନା ଯଉ ଗରମ! ମୁଁ, ବା ପଖାଳ ଖାଇଥିଲି। ଦହି ପଖାଳ, ଆଉ ହଉଛି ଆଳୁ କଷା। ବାଦାମୀ ଆଉ ବଢି ଚୁରା, ବାସ୍ ଏତିକି ଆଉ ଆମ୍ବ ତ କହିଲ, ସମସ୍ତଙ୍କ ଘରେ ଆମ୍ବ ଆଉ।
ହଁ, ହଁ, ଆଉ ତୁମର ଆମ୍ବ ଗଛ ଅଛି ବୋଧେ!
ନା, ଆମର ଆମ୍ବ ଗଛ ନାହିଁ। ସେ ଆମ ବଡପା ଘର ଗୋଟେ ଆମ୍ବ ଗଛ ଅଛି। ଏବେ ତାଙ୍କ ଗଛରୁ ବି ସଇଲାଣି। ଆମ୍ବ ଏବେ ସବୁ କିଣାହେଇକି ଆସୁଛି ମାର୍ କେଟରୁ ବାପା କିଣିିକି ଆଣୁଛନ୍ତି। ହଁ, ହଁ ଗଛ ଆମ୍ବ ବି ଅଛି, ଆମ ଗାଁ ରେ ଗୋଟେ ଗୋଟେ ଲୋକଙ୍କ ଘର ଗଛରେ ଅଛି, ଆମ୍ବ ଅଛି। ଆଉ ତାଙ୍କ ଘରକୁ ସେମାନଙ୍କ ଗଛ ନାଉ। ଏଟା ଆମ ଥୋ ଆମ ଗଛ ହେଇଛି ନା କଣ, ଆମେ ତାଙ୍କ ଗଛରେ ଆମ୍ବ ଖାଇଦବୁ। ଆମ ଗଛ ହେଇଥିଲା ଆମେ ଆମ୍ବ ଖାଇଥି କାହିଁ ପରଲୋକଙ୍କୁ ଗଛରୁ ଆମେ ଆମ୍ବ ଖାଇମୁ? ତେବେ କିଣିକି ଆଣୁଛୁ, ଖାଇଦଉଛୁ ସରଲା।
ହଁ, ଭଲ କରିଛ। ଆମର ଆମ୍ବ ଗଛ ଅଛି। ଆମର ଆମ୍ବ ତୁଟର ଯୋଉ କୁହନ୍ତି, ତ ଆମର ଆମ୍ବ ତୁ ଏଇଟା ହିଁ ଅଛି, ଆଉ ବହୁତ ମିଠା ଆମ୍ବ ବି ଆମର।
ଆମ୍ବ ତ ମେଞ୍ଚେ ଆମ୍ବ, ତାଏଲେ ତମେ ଖାଇଥିବ ଏଥରକ!
ହଁ, ବହୁତ ଆମ୍ବ ହେଇଛି। ଆଉ ବହୁତ ମିଠା ଆମ୍ବ ଆମର ନା, ତ
ହଁ, ଏବେ ଆଉ ଆମ୍ବ ଗଛରେ ଅଛି ନା? ଏବେ ଆଉ ଆମ୍ବ ଗଛରେ ଅଛି ନା? ନା ନା, ଏବେ ଆଉ ଆମ୍ବ ଗଛରେ ଅଛି ନା, ତୁମ ଗ
ହଁ, ଅଛି ଆମ୍ବ ଅଛି। ଆମ୍ବ ସରୁନି, ଯେ ଆମ୍ବ ତୋଟା ପା। ସେମିତି କଣ ଗୋଟେ ଦିଟା ଗଛ ହେଇଥାନ୍ତା, ଆଉ ଆମ୍ବ ସରି ଯାଇଥାନ୍ତା, ଆମ୍ବ ଟୋଟାଲ୍ ବା ଆମର ପନ୍ଦର ଟା କୋଡ଼ିଏଟା ଭଳିଆ ଗଛ ଅଛି।
ହଁ, ତମର ଯେମିତି ଆମ୍ବ ତୋଟା, ମୁଁ ଆମୁଁ ଘରେ ବି ସେମିତି ଗୋଟେ ଆମ୍ବ ତୋଟା, ବଡ ଆମ୍ବ ତୋଟା ଟି ପ୍ରବଳ ଗଛ। କୋଡିଏ ପଚିଶଟା ଖଣ୍ଡେ ଗଛ ବୋଧେ ସେ ଆମ୍ବ ତୋଟାରେ! ଆ ପ୍ରବଳ ଆମ୍ବ। ଆ ବଢିଆ ତାହେଲେ, ଆମ୍ବ, ଆମ ଘର କିଛି ପଠାନ୍ତ, ଆମେ କାହିଁ କିଣ ବେକାରେ ପଇସା ଖର୍ଚ୍ଚ କରି ଖାଇବୁ?
ହଉ ଠିକ୍ ଅଛି, ମୁଁ ପଠେଇଦେବି ଆଉ।
କଞ୍ଚା ଆମ୍ବ ଅଛି ନା?
କଣ କହିଲ?
କଞ୍ଚା ଆମ୍ବ।
କଞ୍ଚା ଆଉ କୋଉଠୁ ଆସିବ? ତାର ତ କ ଏବେ ତ ପାଚି ଗଲାଣି ନା ଆମ୍ ବଗୁଡା ଆଉ କଞ୍ଚା ହିଁ ନାହିଁ। କଞ୍ଚା ଆଉ କୁହନି, ଯେଁ ଯେତ୍ କେତେବେଳେ ଆମ୍ବ ଧ ହୁଏନା ଗଛରେ କେମିତି ଅନେଇଥିବୁ, ଟିକେ ତାର ସାଇଜ ବଡ ହବ। ଆମେ ତାକୁ ଟିକେ ପାରିକି ଖାଇବୁ। ସବୁ ମିଶିକି ସେଇଆ କରୁ। ସେ ଆମ୍ବକୁ ମାନେ ହବ ମାନେ, ଟିକେ ବଢିବ ମାନେ ଆମେ ଖାଇଦଉ। ତାକୁ ଲୁଣ ଆଉ ଲଙ୍କା ଗୁଣ୍ଡି, ହିଁ, ହିଁ, ସେ ମା ସେ କାଟିକି ଚଲେଇଲୁ, ଆଉ ଖାଇଲୁ ଆଉ।
ହ ହ ହ ହ।
ହଁ ହଁ।
ବଢିଆ। ଆମ୍ବ ସିଝ୍ ମାନେ କଞ୍ଚା ଆମ୍ବ ଯେତେବେଳେ ଥିବ, ଭାତ ଫାତ ଖାଇବା ଆମେ ବୋଧେ ଭୁଲି ଯିବା। ଆମେ ଖାଲି କଞ୍ଚା ଆମ୍ବ ଖାଇବୁ ଦିନ ରାତି ଆମ କଞ୍ଚା ଆମ ଦିଅ ଆମେ ଖାଇମୁ।
ହଁ, ପରା। ଯାଇ ଆମ୍ବ ଗୁଡା ଗଛରେ ଅଛି। ଯାଇ ଝଡିଯାଆନ୍ତା, କିନ୍ତୁ ଏଥର କାଳ ବୈଶାଖୀ ଟା ଏତେ ନାହିଁ ଆମ ଏପଟେ। ତା'ପରେ ବର୍ଷା ଏତେ ହେଲାନି, ପବନ ବି ଏତେ ହେଲାନି, ଆମ୍ବ ବି ଝଡ଼ିଲାନି। ସବୁ ଥୁଆ ହେଇଛି ଆମ୍ବ।
ଆ ବଢିଆ ତା, ହେଲେ ଆପଣ ଆମ୍ବ ଖାଇ ଖାଇ ପୁରା ମାନେ ଚିଡି ଯାଉଥିବେ କି, ଏତେ ଆମ୍ବ କିଏ ଖାଇବ ଡେଲି?
ନା ଚିଡିିବୁ କଣ? ଯେତିକି ଦରକାର ସେତିକି ଖାଇବା ଖାଇବା ଖାଉଛୁ ଆଉ।
ଆଉ ଫୋପଡ଼ା ବି ବହୁତ ହଉଥିବ ମୁ ପୁରା ଭଲ ରକମ ଜଣିଛି କାହିଁକି ନା ଏତେ ଆମ୍ୱ ଜଣେ ଖାଇପାରିବନି। ଆମ୍ବ ତ ଜଣେ ଏତେ ଖାଇବେ କେମିତି ହଁ ବାସ।
ହଁ ବା ଦେହ ଖରାପ ହେଇଯିବ ତଥାପି ଆମେ କଁ କରୁନା ହଁ ପରା ତ ତଥାପି ଆମେ ତାକୁ ଆଣିକି ଯୋଉ ଜୁସ୍ କରିକି। ତାକୁ ବନେଇକି ଆମେ ଖାଉଚୁ ପିଉଛୁ ତାକୁ।
ଆମ୍ବ ସଡା କରିଦିଅ ନହେଲେ।
ଉଁ ହଁ ଆମ୍ବ ସଡ଼ା ବି ହୁଏ। ମୋ ଜେଜେମା ଥିଲା ବେଳେ କରୁଥିଲା ଆଉ ମୋ ଜେଜେ ମା ଏବେ ତ। ହଁ ସିଏ ତ ଚାଲି ଯାଇଛି ଆଉ ସେଥିଲାଗି ଆଉ ହଉନି।
ନା ମୋ ମମି ସ ମୋ ମାମା କରନ୍ତି।
ଯା ହଉ ନା‌ ମୋ ମା କୁ ଜଣା ନାହିଁ ନା ତ ମୋ ଜେଜେମା କୁ ଜଣା ଥିଲା ତ ସିଏ ବନଉଥିଲା।
ଓ ଆଚ୍ଛା।
ହଁ ଆଉ ତମ ଘରେ ମାମା କଣ କରୁଥିଲେ?
ମାମା ସେ ଶୋଇଥିଲେ ମୁଁ ପଳେଇ ଆସିଲି। ମୁଁ କହିଲି ମୁଁ ଯାଉଚି ଟିକେ ବୁଲି ଆସେ ପବନ ଫବନ ଖାଇକି ଆସେ ବାହାରୁ।
ହଁ ଟିକେ ବୁଲି ଆସିଲେ ଟିକେ ଖ
ଏବେ ରଜ ପାଇଁ ତାକୁ ଟିକେ ଫାଙ୍କା ନାଇ କାଇଁ ରଜ ପାଇଁ ଏବେ ସବୁ ତାକୁ ଦଉଛନ୍ତି ଡ୍ରେସ। ଆଉ ସବୁ ଆଣିକି ଦେଇଛନ୍ତି ଶାଢୀ ଫାଢୀ ତାଙ୍କର ସବୁ ସିଲେଇ କରିବା ପାଇଁ ସିଏ ତାର ବସି ସିଲେଇ କରୁଛି ତାକୁ ଫାଙ୍କା ମିଳୁନି।
ତୁମ ମାମା ସିଲେଇ କରନ୍ତି ବୋଧେ ଯା ହଉ ହଁ। ସେଟା ବି ସମସ୍ତେ ବି କିଛି ନା କିଛି ଶିଖିକି ରୋଜଗାର। କରିବା କଥା କିଛି ନା କିଛି ଗୋଟେ ଦକ୍ କ୍ଷତା ରହିବା ଦରକାର ମଣିଷ ମାନଙ୍କ ଭିତରେ। କିଛି ନ ହେଇ ପାରିଲେ ନାହିଁ ଚାକିରି ନ ପାଇଲେ। ନାଇଁ ବାସ୍ କିଛି ଯଦି ଦକ୍ଷତା ଥିବ ନା ବାସ ସେଇଥିରେ ବି ରୋଜଗାର ହେଇପାରିବ।
ହଁ ମୋ ମାମା ସବୁ କାମ ଜାଣିଛନ୍ତି ଆସନ ବୁଣା ବିଞ୍ଚୁଣି ବୁଣା ଆଉ ପା ପୋଛା ବୁଣା ସିଲେଇ। ଉଲରେ ସବୁ ବୁଣନ୍ତି ଦେଖ ଖିଚ ନା ସବୁ ଘର
ହଁ ହଁ ଜାଣିଛି ସେଇଟା ମୁଁ ବି ଜାଣିଛି ମତେ ବି ଜଣା ଅଛି ମୋ ମା ବି କରେ ମତେ ବି ଶିଖେଇଛି।
ସବୁ ଶିଖିଛି ମୋ ମମି ସେଇଆକୁ ସବୁ ବନାନ୍ତି ମୁଁ ବି ଦେଖେ ମୁଁ ବି ଶିଖିଛି।
ହୁଁ ହୁଁ। ଯା ହଉ ଉଲରେ ମୋର ଆଗରୁ ଛୋ ଛୋଟବେଳେ ଯୋଉ ସୁଇଟର ବନା ହଉଥିଲା ଆଉ ଅ। ତାର ଟୋପିଟା ଯୋଉଟା ସେଟା ମତେ ଆସେ ବନେଇ।
ନା ମୁଁ ସେ ଉଲ ବୁଣା ଟା ଶିଖି ପାରିଲିନି କି ନ୍ତୁ ଆଉ ସବୁ ଶିଖିଛି ଆଉ ସବୁ ମୋ ମାମା ଯେତେବେଳେ କରୁଥାଏ ବସିକି ମୁଁ ଦେଖେ ମମି କହିବ। ସବୁ ଜାଣିଥା କହିବ ମମି କହିବ ତତେ ଜା ଯୋଉଠି ବି ତତେ ଯାହାଟା ପଚାର ହେଇଥିବ ତୁ କିହିବୁ ହଁ ମୁଁ ଜାଣିଛି ଏଇଟା। ତୁ ଯେମିତି ମନା ନ କରିପାରେ ସେଇଭଳିଆ ସେ କୁହେ ତ ସବୁ ସବୁ କାମ ଶିଖିଥା ଭଲ।
ହଁ ସବୁ କାମ ବି ଶିଖିବା ଭଲ।
ହଁ।
ଆଉ କଣ ଆଉ ରାତିକି ଆ ବହୁତ ଗରମ ରେ। ପବନ ଆଜି ଯାଇ ଟିକେ। ପବନ ଦିଏ ଆଜି କାଇଁ ଟିକେ ଗଛ ବହୁତ ସ୍ଥିର ଅଛି।
ହଁ ଏପଟେ ବି ସେୟା ଗଛ ଆଦୌ ବି ମାନେ ପତ୍ର ବି ହଲୁନି ମାନେ ଏତେ ଗରମ ହଉଛି ଇଆଡେ।
ପୁଣି ଗାଁ ରେ ଆମର ବହୁତ ଗଛ ଏତେ ଗଛ ଥାଇକି ବି ଆମର ମାନେ ପବନ ନାହିଁ। ଘର ଚାରିପିଟି ଗଛ ଖାଲି ସବୁଆଡେ ଦେଖିବ ଗଛ।
ଆ ବଢିଆ ତମେ ତ ଘର ଘର ମାନେ ପୁରା ଜଙ୍ଗଲ ଭିତରେ ତମ ଘର।
ହେଁ ହେଁ ନା ଜଙ୍ଗଲ ନୁହେଁ କିନ୍ତୁ ଆମ ଗାଁ ରେ ବହୁତ ଗଛ। ଆମ ଗାଁରେ ଅଛି ମାନେ ଗାଁ ଲୋକ ମାନେ ଏତେ ସେଟା ମାନେ ପ ସବୁ ମାସରେ କିଛି ନା କିଛି ସେମାନେ ଗଛ ଲଗେଇବେ କି କିଛି ଗୋଟେ ପର୍ବ ହେଲା। ତ ଗାଁ ଲୋକ ମି ଶୀକି ଏମିତି ଗଛ ଲଗାନ୍ତି ସେଇଟା ଆମ ଗାଁରେ ଟିକେ ମତେ ଭଲ ଲାଗେ ଏଇ ପ୍ରଣାଳୀ ଟା।
ବଢିଆ।
ହଁ। ଏଠି ଗଛ ଏତେ ହଣା ଯାଏନି ଆମ ଗାଁ ରେ ଯେତେ ଗଛ ଲଗେଇ ପାରିବ ସେମିତି ତି ରାସ୍ତା ତିଆରି ହେଲା କି କିଏ ଘର କଲା ତ ସେଥିଲାଗି ହଁ ସେ ଗ ଆଣିବ ନଲେ କାହିଁକି ନା କାଳ ବୈଶାଖୀ ଟାଇମ ରେ ଗଛ ଗୁଡା ତାର ଡାଳ ଭାଙ୍ଗି ଘର ଉପରେ ପଡିଯାଏ ନା। ତ ସେଗୁଡା ଖାଲି ସାଇଜ କରାଯାଏ ନୁହେଁ କି ଗଛ ଟା ଟୋଟାଲି ହଣା ଯାଏ।
ଆଛା, ଆଉ ରଜ ପାଇଁ ସବୁ କଣ କିଣା କିିଣି ସରିଲାଣି ଆପଣଙ୍କର?
ନାଁ ରେ ରଜ ପାଇଁ କିଛି କିଣା କିିଣି ହେଇନି ତମ ଜେଜେମା ର ସେ ଚାଲି ଯାଇଛି ନା ତ ତା ପାଇଁ ଗୋଟେ ବର୍ଷ ପର୍ଯ୍ୟନ୍ତ ହବନି ବର୍ଷିକି
ଆମୁ ବି ମୋର ବି ଜେଜେମା ଚାଲି ଯାଇଛନ୍ତି କିନ୍ତୁ ହବନି ନୁହଁ ଆମେ ବି ନୂଆ ଡ୍ରେସ୍ କରୁଛୁ ଆପଣ ଜେମା କେବେ ଏ
ମୋ ଜେଜେମା ସରସ୍ଵତୀ ପୂଜା ଦିନ ଚାଲିଗଲେ।
ଓହୋ ନାଇଁ ନାଇଁ ମୋ ଜେଜେମାଙ୍କ ସରସ୍ଵତୀ ପୂଜା ପୂର୍ବ ଦିନ ଆମର ଏଗାର ଗଲା ମାନେ ଏଗାର ଯୋଉ ବାର କୁହନ୍ତି।
ଆଚ୍ଛା ଆଚ୍ଛା ଆମର ସରସ୍ଵତୀ ପୂଜା ଦିନ ହିଁ ମୋ ଜେଜେମାଙ୍କର ଡେଥ୍ ହେଲା।
ନା ଆମର ହବ, ମାନେ ହବ ନୁହେଁ ଆମେ ଛୁଆ ଆମେ ମୁଁ କିଛି ମାନେ ନା ସେଥିପାଇଁ ମୁଁ ସବୁ ପାଳନ କରେ, ଆମେ ବି ସବୁ ନୂଆ ଡ୍ରେସ କରିଛୁ, ପି ପିଠା ପଣା କିନ୍ତୁ ଆମ ଘରେ ହବନି।
ହଁ ପିଠା ପଣା ହବନି ଆମ ଘରେ ବି ସେମିତି ପି ପିଠ ପଣା ହବନି ବୋଲି ଆମର ଏବେଠୁରୁ ଆମେ କରିକି ଖାଇଦଉଛୁ କାହିଁକିନା ରଜ ପର୍ବ ଦିନ ହବନି, ତ ତା ପୂର୍ବରୁ ହେଲେ ଚଳିବ।
ଯାହା ହଉଛି ଆମ ଘରେ ବି ସେୟା ଆମ ଘରେ ବି କାଲି ହେଇଥିଲା ମଣ୍ଡା ପିଠା କାକରା ପି ଟାନ ଖାଇଥିଲୁ, ହଁ ବଢିଆ ତାପରେ ହଉଛି ଜଲଦି କରି ଖାଇବୁ ତା ରେ ନୂଆ ଡ୍ରେସ୍ କିନ୍ତୁ ଆମେ ସମସ୍ତେ କରିଚୁ ମୋ ଆମ ଟିମ ଆମେ ସବୁ ନୂଆ ଡ୍ରେସ କରିଚୁ।
ଆସିବାର ଅଛି ବାପା ଆସିଲେ କାଲିକି ପହର ଦିନ ଆଡ଼କୁ ବାପାଙ୍କୁ ଲଗେଇକି କରିବି ନା ଆଉ। ହଁ ନୂଆ ନହେଲେ ରଜଦିନ ପିନ୍ଧିବିନି ଯୋଉ ନୂଆଡ୍ରେସ ଆଣିବି ତା ପୂର୍ବ ଦି ଦିନ୍ ଛାଡ଼ିକି ପିନ୍ଧିଦେଇ କି ସେଟା ବି ନାଇଁ ନାଇଁ ମୋ ବାପା ବାହାରେ ରୁହନ୍ତି ସିଏ ଚାକିରି କରିଛନ୍ତି ନା ସେ ବାହାରେ ରୁହନ୍ତି।
ଓହୋ ଆଚ୍ଛା।
ହଁ।
ତ ପଢିିବ ଆମେ ଡ୍ରେସ ଆଣି ସାରିଲୁଣି ଆ ମୁଁ ଆ ଯିବି ସାନ ଭାଇରେ ଆଣିବା ପାଇଁ ଭାବୁଚି ସନ୍ଧ୍ୟା ବେଳକୁ। କିଣିକି ଆଣିବି ତାର ଡ୍ରେସ୍।
ଯାହା ହଉ ମୁଁ ଆଣିନି ଏଯାଏ ବାପା ଆସିଲେ ଆଣିବି ଆଉ।
ମୁଁ ଆଣି ସାରଛି ଆଉ ଗୋଟେ ଖାଲି ବାସ୍ ଆଉ ଗୋଟେ ଡ୍ରେସ୍ ଆଣିବି କହିଁକିନା ଦି ହଳ ଆଣିଛି ଆଉ ହଳେ ଆଣିଲେ ମୋର ତିନି ହଳ ହେଇଯିବ। ତିନ୍ ଦିନ୍ ପାଇଁ
ହଁ ହଁ
କଣ ଗୋଟେ ଖୁସି ମଜା ଆଉ ଆମେ ସେମିତି ତ ନୂଆ ଡ୍ରେସ୍ ସବୁବେଳେ ପିନ୍ଧୁଛୁ କିନ୍ତୁ ପୂଜା ପର୍ବ ହେଲେ ଗୋଟେ ଅଲଗା ପ୍ରକାର ହଁ।
ତିିନିଦି ଏଇଟା ସବୁଠୁ ବଡ ପର୍ବ ନା କାହିଁକି ନା ଏଇ ପର୍ବଟା ତିନି ଦିନ ପର୍ଯ୍ୟନ୍ତ ଚାରି ଦିନ ପର୍ଯ୍ୟନ୍ତ ରହିଥାଏ, ଆଉ ଗୋଟେ ଖୁସି ଆଉ।
ପୂଜା ପର୍ବରେ ଅଲଗା ପ୍ରକାରର ଖୁସି କାହିଁକି ନା ସବବେଳେ ତମେ ନୂଆ ଡ୍ରେସ୍ ପିନ୍ଧଥିବ ଆଉ ପୂଜା ରେ ନୂଆ ଡ୍ରେସ୍ ପିନ୍ଧିବ ତାର ମାନେ କିଛି ଅଲଗା।
ଅ ହଁ ହଁ କାହିଁକିନା ସେଇ ଟାଇମ ରେ ସମସ୍ତେ ପିନ୍ଧିଥାନ୍ତି ନା ନୂଆ ଡ୍ରେସେ ଆ ତୁମେ ଯଦି ସେଠି ନୂଆଡ୍ରେସ୍ ପିନ୍ଧିବନି ତମକୁ ଭଲ ଲାଗିବ କି ଆଉ ସେଇ ସେଇ ପର୍ବ ଗୁଡାକରେ ହିଁ ସମସ୍ତଙ୍କୁ ଦେ ଖିବାକୁ ମିଳିଥାଏ କି ସମସ୍ତେ ନୂଆ ନୂଆ ଘରେ ଘରେ ନୂଆ ନୂଆ ଡ୍ରେସ୍ ସବୁ ଛୁଆମାନଙ୍କର ହେଇଥାଏ।
ଗୋଟେ ମଜା ଲାଗେ ଗୋଟେ ଖୁସି ଲାଗେ ନୂଆ ଡ୍ରେସ ସମସ୍ତଙ୍କର ମାନେ ସବୁଦିନ ତ ସମସ୍ତେ ନୂଆ ଡ୍ରେସ ପିନ୍ଧୁଥିବେ। ଆ ପର୍ବରେ ସେ ଗୋଟେ ଅଲଗା ପ୍ରକାର ଖୁସି କାହିଁ ନା ଏ ନୂଆ ଡ୍ରେସ ଆମ ପାଇଁ ହେଇଛି। ହଁ ଘର ଲୋକ କରନ୍ତୁ କି ତୁମେ ନିଜେ କିଣିକି ଆଣ କିନ୍ତୁ ସେ ବହୁତ ଖୁସି ଲାଗିବ କି ଏ ଆମେ ନୂଆ ଡ୍ରେସ
ନୂଆ ଡ୍ରେସ କରିଚ ଆଉ ରଜରେ କୁଆଡେ ବୁଲାବୁଲି କରିବ?
ହଁ ରଜରେ ଭାବିଛି ସବୁ ସାଙ୍ଗସାଥି ମାନେ ସବୁ ମିଶିକି ଯିବୁ ଆଉ ଫିଷ୍ଟ ଭୋଜି ବି କରିବୁ ବଣ ଭୋଜି କରିବୁ। ଆଉ ବୁଲିବା ପାଇଁବି ଯିବୁ ବନ୍ଧୁବାନ୍ଧବ ସବୁତ ବହୁତ୍ ଡାକିଚନ୍ତି ମତେ ଆସିବୁ ପୁଅ ଆମ ଘରକୁ ବୁଲିକି ଯିବୁ ସିଏ କହିଚି ଆମ ଘରକୁ ଆସିବୁ ବୁଲିକି ଯିବୁ ମୁଁ କଉଛି ହଁଯିବି ସମସ୍ତଙ୍କ ଘରକୁ।
ହଁ ହ ହଁ। ହଁ ତସମସ୍ତେ ଡାକିବେ ମୋ ମାମୁଁ ଘରେବି ଡାକୁଚନ୍ତି ମାଉସୀ ଘରେବି ଡାକୁଚନ୍ତି ତ ପଢା ପଢି ପାଇଁ ଟିକେ ମୁଁ ଯାଇପାରୁନି। ତରଜରେ ଯୋଉ ଛୁଟି ମିଳିବ ଯଉ ତିନି ଚାରି ଦିନ ଭାବୁଚି ପଳେଇବି କାହିଁକି ଆମଘରେ ମୋ ମାଯଦି ମୋପାଇଁ ହେଇପାରିବନି ଆଉ ମୁଁ ପଳେଇବି ସେପଟକୁ ମୋ ମାମୁ ଘରକୁ କିମାଉସୀ ଘରକୁ ସେଠି ରଜ ମାନେଇନେବି ଆଉ।
ହଁ ରଜରେ ଆପଣ ଯାହା ଘରକୁ ଯିବେ ବିଶ୍ୱାସ କରିବେନି ଖୋଇ ଖୋଇ ଆପଣ ପେଟ ଫଟେଇଦବେ।
ଯାହା ଘରକୁ ଆପଣ ଗାଁରେବି ଦେଖିବେ ଯଦି ଆଙ୍କ ଘରକୁ ଯଦି ବାଇଚାନ୍ସ ତମେ ବଡ଼ବାପା ଘରକୁ ହୋଉ ସାନା ବାପା ଘରକୁ ହୋଉ ଗାଁରେ ଯାହା ଘରକୁବି ପଳେଇଚ ଆମ୍ବ ଖା ପିଠା ଖା ମିଠା ଖା ସବୁ ଖୋଇଖୋଇ ତପେଟ ଖାଇକି ଯିବ ଆସିଚୁ ମାନେ ଖାଇକି ଯିବୁ। ବାଧ୍ୟ ସମସ୍ତଙ୍କଠି ପି ପିଠା ପଣା ହେଇଥିବନା ସେତେ ମଜା ସମେସ୍ତେ ଡାକିକି ଖୋଇବେ ଆ ପୁଅ ବସିକି ଖାଇବୁ ଖାଇକି ବା ମୁ ମୁଁ ବସି ସେମିତି ମୁଁ କାହା ଘରକୁ ପ୍ରାୟ ଡରିଗଲି ମୁଁ ଜିମିନି ମୁଁ ଯି ଖୋଇଖୋଇ ପେଟ ଫାଟେଇଦେବେ ମୁଁ ଜିମିନି
ହୁ ହୁ ହୁ।
ସେଥିପାଇଁ ମୁଁ କଇମି ନାନା ମୁଁ ଖାଇବିନି ସେ ଗୋଟେ ମଜା ହଁ।
ଯିବ ଆଉ ସେ ଖୋଇବେନିନା।
ହଁ ସେଗୋଟେ ମଜା ଲାଗେ ଆମକୁ ଆଉ।
ହଁ ଆଉ କାଲି ତମର କଣ କଣ ପିଠା ହେଇଥିଲା କାକରା ମଣ୍ଡା ଆଉ କଣ?
ଖାଲି କାକରା ମଣ୍ଡା ଦିଟା। ମଣ୍ଡା ପିଠା ଆମ ଘରେ ସମେସ୍ତେ ଖାଇବାକୁ ଭଲ ପାଆନ୍ତି କାକେର ପିଠାଟାବି ସମସ୍ତେ ଖାଇବା ଭଲ ପାଆନ୍ତି। କିନ୍ତୁ ଦିଟା କରିଦେଇଥିଲେ ଆଉ କାହିଁକିନା ଯିଏ କାକେରା ଖାଇଲେ ଖାଇଲେ ଯିଏ ମଣ୍ଡା ପିଠା ଖାଇଲେ ଖାଇ
ହଁ କାହିଁକିନା ତେଲବି ଟିକେ ଆମ ଘରେ ଜେଜେ ଅଛନ୍ତିନା ତସିଏ ତଛଣା ହେଇଥିବା ସେ ଖାଆନ୍ତିନି ସେଥିଲାଗି ଆମର ମଣ୍ଡେଟା କଣ ସେଟା ସିଝା ଯାଏନା ଆଁ